ହ୍ୟାଲୋ।
ହଁ ହଁ କୁହ ହୁଁ
ଆମେ ଯୋଉ ବୁଲିବାକୁ ଯିବା ବୋଲି ପ୍ଲାନ କରିଥିଲେ, କେବେ ଯିବା ହଉନ ଆଉ
କଣ?
ମୁଁ କହିଲି, ଆମେ ଯୋଉ ବୁଲିବାକୁ ଯିବା ବୋଲି କହୁନଥିଲେ ଆଜି
ହୁଁ ହୁଁ ହୁଁ। ବା ତ ସିଏ ତ କଣ କହୁଛି, ତାର ଅ ପଳେଇବ କଣ ପୁରୀ ପଳେଇବ ଆମେ ତା ଆଗରୁ ଟିକେ ପ୍ଲାନିଂ କରିବା ଆଉ ହଁ।
ସେ ମଙ୍ଗଳବାର ପଳେଇବା କହୁଛି।
ମଙ୍ଗଳବାର ନା
ହୁଁ ରବିବାରେ ଗଲେ ହୁଅନ୍ତା।
ହଁ ରବିବାର ଗୋଟେ ହୁଅନ୍ତା ଶୁ ତ ତ ସିଏ ତାପରେ ସିଏ ଗଲେ ବି ଆଉ ଇଏ ଯାଇପାରିବନି କଣ ତା ନା?
ନିଆଁ।
ନିହାତି ଯାଇପାରିବ ତାର କଣ ସ୍କୁ ଗାଡି ଆସୁଛି ସ୍କୁଟି ଆସୁଛି କହିଲା ମ ଆମର ସ୍କୁଟି ମୋର ଆସୁଛି ଟିକେ ରହିଯାନ୍ତୁ ମୋ ଏଟା ଆସୁ ଆଉ ଗୋଟେ ଗାଡି ଆମର ଏକ୍ସଟ୍ରା ହେଇଯିବ ଆଉ ମିଶିକି ଯିବା। ସେ କହୁଛି ଆଉ ଗାଡି ବି ତ ନାହିଁ ଗଲେ ବାଇକ୍ପରେ ଗଲେ ହିଁ ଠିକ ଲାଗିବ ନହେଲେ ଏମିତି ବସ ରେ କେଉ ଗାଡି ଉପରେ ହେଇପାରିଲେ କଣ ଭଲ ଲାଗିବ?
ନା ନା ଆମର ଯଦି କିଛି ଗାଡି ରିଜର୍ଭ କରିକି ଯାଆନ୍ତେ ଭଲ ହୁଅନ୍ତା
ହଁ ରିଜର୍ଭ କରି ଗଲେ ବଢିଆ ହବ ସେଇଟା ଏୟା ଆମେ ଯୋଉ କହୁଛନ୍ତି ରବିବାର ଭିତରେ କରିଆ ପ୍ଲାନିଂ କ କଲେ ରବିବାର ଭିତରେ ହବନି ସେ।
ହବନି ସବୁ କମ୍ପ ସବୁ କମ୍ପୁଟର ଇଏରେ ଯେମିତି ପିକ୍ ନିକ୍ କରୁଛନ୍ତି ଆମ ସେଠି ଯେ ପିକନିକ୍ କଲେ ଗୋଟେ ଭଲ ହୁଅନ୍ତା।
ପଲିଆ। ନାଇଁ ଦେଖିବାଉ କଣ କରିବା ଗୋଟେ ଆଉ ଆଉ ମତେ କୁହ ତମେ ରୋଷେଇ ଫୋଷେଇ କଣ ଜାଣିଛ ମତେ ଟ ସେ କହିଲ
ରୋଷେଇ ଘଷେଇ ମୁଁ କିଛି ଜାଣିନି ମୁଁ କିଛି କରେନି ରୋଷେଇ ବସ କାଲି ଭାତ ରାନ୍ଧିଦେବି ମୁ ଡାଲି ମାର ଡାଲମା ରୋସେଇ କରିଦିନି
ଡାଲମାସ ରୋଷେଇ ଗୋଟେ ଯୋଉ ଏ ଯୋଉ ବାଡିଆ ଡାଲମା ଗୋଟେ କରନ୍ତି। ଟଣିଚ ନା ବାଡ଼ିଆଡ଼ା
ନା ଜାଣିନି ବଢିଆ ଡାଲମା ହଁ ଶୁଣିଛି ଶୁଣିଛି।
ହଁ ମାନେ ମୁଁ ବି ଜାଣିନଥିଲି ମାନେ ଅରୁଆ ଭାତକୁ ବାଡିଆ ଡାଲମା ଖାଇବାକୁ ପୁରା ବଢିଆ ଲାଗେ, ଆମ ଗାଁରେ ହଁ ପରା ଅଛି ବାଡିଆ ଡାଲମା ସେଗୁରା ମାନେ କଣ କହିଲା ପୁରା ମୋଟା ମୋଟା ବହଳିଆ ବହଳିଆ ପୁରା ତାକୁ ଯୋଉ ବାସ୍ନା ସେ ଗୁରା ପୁରା ଘିଅ ଛୁଙ୍କ ହେଇଥିବ। ଏତେ ବା ବାସ୍ ମନ୍ଦିରରେ ଆମର ଠାକୁର ଆମ ଘର ପାଖରେ ଅଛନ୍ତି ତ ରାଧା ମନ ମନ୍ଦିର। ଆମେ ପାଳି ଦଉ ହେଲା ଆମର ଥା ହୁଏ ସେଥିରେ ଭାତ ଡାଲମା ହୁଏ ସେମିତି ପୁରା ଡା ଆଉ ହେଲା ଆମ ଗାଁ ରେ ଯୋଉ ବାଲିଯାତ୍ରା ଟା ବାଲିଯାତ୍ରା ମାନେ କୋଉ ଟା ମୁଁ କହୁଛି କହିଲ କାର୍ତ୍ତିକ ପୂର୍ଣ୍ଣିମା ଟା ଜାଣିଚ ନା।
ହଁ।
। ଆମ ଗାଁ ରେ ପୁରା କାର୍ତ୍ତିକ ପୂର୍ଣିମା, କୁମାର ପୂର୍ଣ୍ଣିମା, ଆଉ ହେଲା ହୋଲି ସବୁ ପର୍ବ ପର୍ବାଣି ବହୁତ ବଢିଆ ସେ ହୁଏ ଆମ ଗାଁ ହେଲା କାର୍ତ୍ତିକ ପୂର୍ଣ୍ଣିମାରେ ଆମ ଗାଁରେ ବାଲି ଯା ତ୍ରା ହୁଏ ଆମ ଘର ପାଖରେ ପୁରା ନଈ ନା ମାନେ ନଈ ଯା ଆମ ଘର ପାଖରେ ପୁରା ହେଲା ତ ଯୋଉ ସେଇଠି ଆମର କଣ କାର୍ତ୍ତିକେଶ୍ଵର ଠାକୁର ବସନ୍ତି ବଢିଆ ସେ ପୁରା ଗୋଟେ ବାଲିଯାତ୍ରା ହୁଏ ଛୋଟ ମେଳା ପଢେ ଯାତ୍ରା ହୁଏ। ସବୁ ଲୋକଙ୍କ ଆସନ୍ତି ଦେଖିବା ପାଇଁ ଦୋକାନ ବଜାର ସବୁ ପଡେ ସେଇଠି ଆମର ପା ସେଠି ଠାକୁର ବସନ୍ତି ସେଠି ଖାଇବାକୁ ଦିଅନ୍ତି ସବୁ ପାଳି କରନ୍ତି ଗାଁ ଲୋକ ସବୁ ଦିଅନ୍ତି। ଆଜି ଜଣେ ଦେଲା କାଲି ଜଣେ ଦେଲା ତା ଇଚ୍ଛା ଯିଏ ଦେଇପାରିବ। ବହୁତ ଲୋକ ଥାଆନ୍ତି ପାଁଶହ, ହଜାର ଲୋକ ଡେଲି ଡେଲି ଖାଆନ୍ତି ହେଲା। ସେଇଥି ମାନେ ଭାତ ଡାଲମା ତାଙ୍କ ସେଠୀ ସେଠୀ ବଢିଆ ଟେଷ୍ଟ ଲାଗେ ମତେ ସେଇ ଭଳିଆ ଖାଇବା ସବୁ ଭଲ ଲାଗେ ଅରୁଆ ଭାତ, ଡାଲମା ଆଉ ହେଲା କଣ କହିଲ ଖିଚିଡି ଖିଚିଡି ମତେ ଭାରି ପସନ୍ଦ ବର୍ଷା ଦିନ ହେଲା ମାନେ ଆମ ଘରେ ମୋ ବାପାଙ୍କୁକହିବି ହଁ ଖେଚେଡ଼ି କର ମତେ ଭାରି ପସନ୍ଦ ଖେଚିଡ଼ି।
ଆଉ ତମର ବଡ଼ ଗାଁ ଟେ ନା ଛୋଟ ଗାଁ ଟେ? ମୁଁ କହିଲି ବଡ଼ ଗାଁ ହଁ ଆମର କିନ୍ତୁ ଛୋ
ବଡ଼ ଗାଁ ଟେ ବଡ଼ ଗାଁ ଟେ ନା ପୁରା ବଡ଼ ଗାଁ ଟେ ତ। ମାନେ ସେଥିପାଇଁ ସବୁ ପର୍ବ ପର୍ବାଣୀ ସରସ୍ଵତୀ ପୂଜା ଗଣେଶ ପୂଜା ଆଉ ହେଲା ବାଲି ଯାତ୍ରା କୁମାର ପୂର୍ଣିମା ହୋଲି ଆଉ କଣ କହିଲ ଦୋଳ ପୂର୍ଣ୍ଣିମା ଆଉ ହେଲା ଯାହା ରଜଟା ଟିକେ କମ ହୁଏ। ଆଉ ନହେଲେ ସବୁ ପର୍ବ ବଢ଼ିଆଶେ ହୁଏ। ଜନ୍ମାଷ୍ଟମୀ ଜନ୍ମାଷ୍ଟମୀରେ ଆମର ଯୋଉ ମନ ଗୋପୀନାଥ ଅଛନ୍ତି ଆମର ହେଲା ସେମାନେ ହୋଲିରେ ଦୋଳ ପୂର୍ଣ୍ଣିମାରେ ବାହାରନ୍ତି ରାଧା କ୍ରିଷ୍ଣ କୃଷ୍ଣ ଠାକୁର ସେଠି କଣ ହୁଏ କହିଲ ଗୋ ଜନ୍ମାଷ୍ଟମୀରେ ଠାକୁର ଜନ୍ମ ହୁଅନ୍ତି, ତ ବହୁତ ଲୋକ ଆସନ୍ତି ଆମର ସବୁ ଆମ ଘରେ ସବୁ ପିଠା ଭୋଗ ରୋଗ ସବୁ ହେଇଥାଏ ମତେ ଭାରି ଖୁସି ଲାଗେ ଆଉ ଦୀପାବଳି। ଦୀପାବଳି ତ ମତେ ବହୁତ ପସନ୍ଦ ଲାଗେ ସବୁଠାରୁ ତମକୁ?
ହୁଁ ମତେ ବି ଦୀପାବଳି ବହୁତ ପସନ୍ଦ ଲାଗେ, କିନ୍ତୁ ଆମର ଆମର ଗାଁରେ ଭାଲୁକୁଣୀ ଓଷାଟା ବାହାରିବ ମାନେ ବହୁତ ଭଲସେ କରନ୍ତି, ଭଲ ମିଶ ମେଢ ଆମର କରୁ, ମେଢ କରିକି ତାପରେ ଭୋଜି ବି କରୁ, ହଁ ଡିଜେ ପିଯେ ବଜେଇ ଭସାଣି କରୁ। ସବୁ ଆମର ଦିଟା କରନ୍ତି, ଗ୍ରାମ ସାରେ ଦିଟା ହିଁ ହୁଏ। ଗୋଟେ ଉପର ସାହି ଗୋଟେ ତଳ ସାହି, ଆମର ସେମାନେ କିନ୍ତୁ ପ୍ରଶସନ ସେ କରନ୍ତିନି ଆମର କରୁ ପ୍ରଶାସନଟା ଆଉ।
ଆଚ୍ଛା ଆଚ୍ଛା ତମ ଚାନ୍ଦା କେତେ ଲେଖା ସବୁ ଦିଅ?
ଚାନ୍ଦା ହଜାରେ ପାଞ୍ଚଶହ ଏଇଭଳିଆ ଆଉ। ଯିଏ ସବୁ ଚାକିରି କରୁଛନ୍ତି ହଜାରେ ଆଉ ନହେଲେ ପାଞ୍ଚଶହ ଚାରିଶହ
ସେତିକିରେ କଣ ହେଇଯାଏ ନିଜେ ପଳେଇ ଆସେ?
ଡିଜେ କଣ ଏମତି ମାଇକି ସେମିତି ଯୋଉ ଗାଡିରେ ବାନ୍ଧି ଇଏ ଘରେ ଡି ଜେ
ଯୁ ମା ହଁ ବୁଝିଲ ବୁଝିଲି। ହଁ କେତେ କେତେ ଝିଅ ଅଛ ତମେ?
ଆମର ଆମର ଝିଅନ ଆମର ଘର ହିସାବରେ ଘର ବୋଧେ ଆମର ବତିଶ ଟା ଘର। ଆମ ଇଏରେ ବତିଶ ଟା ଘର ଝିଅ ଗୁଡା ନା ଝିଅ ତଥାପି ପ ପନ୍ଦର ଜଣ ଅଠର ଜଣ ହେବେ।
ଓହୋ ହଁ ତା ଭିତରୁ ଯିଏ ଯେତେ ଚାକିରି ବାକିରି କରିଥିବ ସେଇ ହିସାବରେ ପଇସା ଦେଇକି କର ଆଉ।
ଆଉ ଯୋଉମାନେ ବାହା ହୁଅନ୍ତି ଯେ ଯିଏ ବାହା ହୁଅନ୍ତି ତାଙ୍କ ଠାରୁ ମାନେ ସାଙ୍ଗ ଛ ପଇସା କହିକି ଆଣୁ ଦି ହଜାର ଲାଖେ। ଯିବା ହବ ଆଉ ଯିବା ହବ ଦି ହଜାର ଟଙ୍କା ଦବା ହଁ ଭଲୁକୁଣି ଟିମ ଛୁଆ।
ହଁ ହଁ ବୁଝିଲି ବୁଝିଲି। ଆଉ ହେଲେ ଆମର କଣ ଜାଣିଛ ଆମର କୁମାର ପୁର୍ଣିମା ସେମିତି ହୁଏ ହେଲା। କୁମାର ପୂର୍ଣ୍ଣିମାରେ ସେ ବାହା ହବ ସିଏ ଦବ ମାନେ ଏମିତି ଇଏ ତାର ଗୋଟେ ଚାଣ୍ଡା ଠିକ ଅଛି ଆଉ କଣ କରର କହିଲ ଯୋଉ ଧର ତମ ଆଉ କୁମାର ପୂର୍ଣିମା ଟା କୋଉ ଟାଇମ ରେ ପଡେ କହିଲ? ଦ୍ୱତୀୟା ଟାଇମରେ ପଡେ ନା କଣ ଦ୍ୱୀତୀୟା ଗଣେଶ ପୂଜା ଦୃତୀୟ ଫ୍ରୁତୀଆ ଟାଇମ ରେ ବି ହେଲା ସବୁ ଆସନ୍ତି ଘରକୁ ଆସନ୍ତି ସବୁ ହଁ ଲକ୍ଷ୍ମୀ ପୂଜା। ଭାରତ ବାକୁସ ବସନ୍ତି ହେଲା ଯାହା ଘରକୁ ବନ୍ଧୁବାନ୍ଧବ ଆସିବେ ସିଏ ଆସିକି ଆମକୁ ଡାକିଦବ ଯାହା ହଉ ମାନେ ଆମକୁ ସବୁ ଫୋନ କରିକି ଡାକିଦବ ଯିଏ ଘରେ ଥିବ ଆମ ତ ପ୍ରାୟ ସବୁ ଛୁଆ ଚାକିରୀ ବାକିରି କରୁଛନ୍ତି ବାହାରେ ରୁହନ୍ତି କିଏ ଗାଁରେ ଯିଏ ରହିଲ ବି ସେମାନେ କିଛି ନା କିଛି ସବୁ କେହି ଇନକମ୍ କରୁଛନ୍ତି ଆମର ସବୁ ହେଲା ଆମ ଗାଁରେ ସେଠୁ ସବୁ ତାର ବାହାରେ ଥିବେ ଯେତିକି ଘରେ ତାକୁ ସାଙ୍ଗେ ସାଙ୍ଗ ଫୋନ ଯିବ ଆମ ଘରକୁ ମୋ ମାମୁଁ ଆଇଛି ଜଲଦି ଆସେ ଚାନ୍ଦା ମାଗିଆ। ହେଲା ଯିଏ ଆସିଥିବ ଯାହା ଘରକୁ କା ମାମୁଁ କା ଯୋଉ ମାନେ ଅଜା କା ମାଉସୀ କା ପିଇସି ଯିଏ ଆସିଥିବ ବା ତାଙ୍କ ଘରେ ଯାଇକି ବସିବୁ ଚାନ୍ଦା ଆମ କୁମାରୂଣ୍ଣିମା ଚାନ୍ଦା ଦିଅ। ବନ୍ଧୁବାନ୍ଧବ ତ ଆଇଛନ୍ତି ମନାକରିପାରିବେନି ଯାହାବି ହେଲେ ଦେଇକିଯିବେ। ଆମର ସେଇଠି ଟିକେ ଅଧିକ ଚାନ୍ଦା ହେଇଯାଏ ସେଇଠୁ ହେଲା ଆଉ ଯୋଉ ଆମର ଡେକୋରେସନ ହୁଏ ମାଇକ୍ ଫାଇକ୍ ବାଯେ ବହୁତ ବଢିଆ ହୁଏ କୁମ୍ଭାର ପୁ ମା ଟା ଆମ ଗାଁ ରେ ଗୋଟେ ହେଟ୍ଟା କଣ କହିଲ? ପର୍ବ ଆମ ଗାଁରେ ବୁଝିଲ
କୁମାର ପୂର୍ଣ୍ଣିମା ଟା ବହୁତ ଭଲସ ହୁଏ। ନାଇଁ
ବହୁତ ବଢିଆ ସେ ହୁଏ ମାନେ ଆମର କୁମାର ପୂର୍ଣ୍ଣିମା ଜାଣିଛ କେମିତି ହୁଏ କଣ ହୁଏ କହିଲ? ତ ମାନେ ଏ ମାସକେ ଆଗରୁ ଆମର ସେଲିବ୍ରେସନ କୁମାର ପର୍ଣ୍ଣିମା। ଆମର ପୁରା ବହି ଗୀତ ବହି ବୋଲା ଯାଏ ଗୀତ ବୋଲୁ ଆମେ ଆଉ ମାସେ ଆଗରୁ କୁମାର ପୂର୍ଣ୍ଣିମା ପୂର୍ବର ଯୋଉ ପୂର୍ଣ୍ଣିମା ଟା ପଡିବ? ତା ନା ଟା ମୋର ମନେ ପଡୁନି ଭାଗବତ ଜନ୍ମ ହୁଏ ସେଦିନ ହେଲା ସେଇ ଯୋଉ ପୂର୍ଣ୍ଣିମା ଟା ହୁଏ। ସେଇ ଦିନ ଠାରୁ ଆମ ଚଉରାରେ ସବୁ ଫୁଲ ପଡେ ଚଉରାରେ ଫୁଲ ପଡେ ମାନେ କଣ କହନି?
କଣ ଫୁଲ?
ନାଇଁ ମାନେ ନର୍ମାଲ ଫୁଲ ମାନେ କେମିତି ପଡେଇ କହିଲ ମାନେ ଗାଁ ସାରା ଆମେ ଯେତିକି ଥିବୁ ସବୁ ଏକାଠି ହେଇକି ସବୁ ଗୁଡା ମିଶିକି ଯାଇକି ଗୋଟେ ମାନେ ଏକା ସାଙ୍ଗରେ ବୁଲି ବୁଲି ଗାଁ ସାରା ବୁଲି ବୁଲି ସମସ୍ତଙ୍କ ଘରେ ଯାଇକି ଫୁଲ ପକେଇ ସମସ୍ତଙ୍କ ଘରେ ଚଉରାରେ ଚଉରା ଉପରେ ଫୁଲ ପକେଇକି ଆସିବୁ ଆଉ ହେଲା ଶଙ୍ଖ ହୁଳ ଲହୁଳି ଦେଇକି ପୁରା ମାନେ ବୁଲି ବୁଲି ବୁଲି ବୁଲି ଫୁଲ ପକେଇବୁ ସବୁ ଝିଅ ମିଶିକି। ଆଉ ଭାରି ବଢିଆ ଲାଗେ ସମସ୍ତେ ଆମ ଗାଁରେ ଆସୁ ଭାରି ସବୁତ ଗାଁ ର ସବୁ ଆସନ୍ତି ଯାହାର ଯା ସବୁ ହଉ ଥିବେ ବାହାରେ ସବୁ ଥିବେ ସବୁ ଆସନ୍ତି ଆସିକି ମାନେ ମଜାମସ୍ତି କରନ୍ତି ବଢିଆ ଲାଗେ ସେଥିପାଇଁ କୁଆଁର ପୂର୍ଣ୍ଣିମା ମାନେ ଅଲଗା ଆବର ଅଛି ମାନେେକ୍ନିକ ଅଛି ଆଉ ପୁଣି ପନ୍ଦର ଦିନ ଥିବ ପନ୍ଦର ଦିନ ଥିବ କୁମାର ପୂର୍ଣ୍ଣିମା କୁ ଆମର ହୁଏ ଗୋଟେ ଗୋଟେ ଆମେ ଯୋଉ ଖାଡି ନୁହଁ ଖାଡି ଜଳା ହୁଏ ଯୋଉ ଦୀପାବଳିରେ
ହଁ।
ସେଇ ଯୋଉ ଖାଡି ରେ ସିଡି ତିଆରି କରୁଛି କୁନି କୁନି ସିଡି ଆଉ କୁନି କୁନି ଢିଙ୍କି ତିଆରି କରିବୁ ଢିଙ୍କି ହେଲା ତିଆରି କରିକି ନେଇକି ସମସ୍ତଙ୍କ ଚଉଡ଼ାରେ ବୁଲି ବୁଲି ପକେଇବୁ ଗୋଟେ ସିଡି ଗୋଟେ ଢିଙ୍କି। ପକେଇବୁ ପକେଇକି ଆସିବୁ ହଉ ସମସ୍ତଙ୍କ ଚଉରା ପାଇଁ ଘର ଗଣିଦବୁ। ସେଟା ପକେଇଲେ କଣ କୁହାଯାଏ ମାନେ ସିଢି ଲଗେଇକି ସେଦିନ ଅମାବାସ୍ୟା ଥାଏ ନା ପନ୍ଦର ଦିନ ଯୋଉ ଥିବ ଆ କୁମାର ପୂର୍ଣିମା ସେଟା ଅମାବାସ୍ୟା ହେଇଥିବ ସେ ଯୋଉ ଅମାବାସ୍ୟା ହେଇଥିବ ସେଥିରେ ଜହ୍ନ ମାନେ ଲୁଚି ଯାଇଥିବେ ନା ସେଥିପାଇଁ ଆମେ ସିଡି ଲଗେଇକି ସେଇଟା ଗୋଟେ କଣ ତାଙ୍କୁ ଡକାଯାଏ ଏମିତି ଗୋଟେ କଣ ଅଛି ଜହ୍ନ ପାଇଁନା ଏଟ ପୁରାପୁରୀ
ଆଉ ଶିଢିରେ ଚଢିକି ଆସିବେ ଆଉ
ହଁ ଏମିତି ଗୋଟେ କଣ ଅଛି ଆ ସେଇଟା ପାଇଁ ଭାରି ବଢିଆ ଲାଗେ କିନ୍ତୁ ମାନେ ମଜା ଅଧିକ ଯେତେ ମାନେ ଆମର ମାନେ ପର୍ବପର୍ବାଣିୀ ପାଇଁ ଥିବ ସେତେ ହଉଛି ମଜା କିଏ କୁଆଡେ ସବୁ ହବୁ ରାତି ଗୋଟେ ଦିନ କୁମାର ପୂର୍ଣ୍ଣିମା ଧର ଆଜି ନା ଆମେ ତା ପୂର୍ବ ଦିନ ଅଛି ଆମର ହଉଛି ବଡ ଘର ହେଲା ବଡ ଘର ଦିନ ପୁରା ରାତି ଅନିଦ୍ରା ହବୁ ଆଉ ଚଉରାରେ ସବୁ ପୁରା ବଡ ବଡ ଘର ସବୁ କଇଁ ଫୁଲରେ କାଟିବୁ କାଟିକି ରାତି ଅନିଦ୍ରା ହେଇଥିବୁ। ହେଇକି ରାତି ସାରା ବସିକି ଗୀତ ବୋଲିବୁ ଏବେ ଯେ ସବୁ ଡିଜେ ଫିଜେ ମାଇକି ଫାଇକି ୁ ହେଇଗଲାଣି ଏବେ ପୁରା ନାଚ କୁଦ ସବୁ ହଉଛି ଆଉ ମାଇକି ଆଣିକି ଥୋଇଦେଇକି ନାଚୁଛୁ ରାତି ସାରା। ନାଚିବୁ ନାଚିବୁ ନାଚିବୁ ତାପରେ ଗୀତ ଗାଇବୁ ଭାରି ମଜା ହୁଏ ଭାରି ମଜା
ଆପଣଙ୍କର ସକାଳୁ ଯଉ କେ ଜହ୍ନ ପୂଜା କରନ୍ତି ନା। ସୂର୍ଯ୍ୟ ଉଠିବା ପୂର୍ବରୁ ଯେମିତି କରନ୍ତି। ହଁ ନଈ କ ଯାଇକି ଏଇ ଯୋଉ କୁଆଁର ପୂର୍ଣ୍ଣିମାରେ।
ନାଇଁ ନାଇଁ ଆମର କଣ ହୁଏ ମୁ କହିଦଉ ଶୁଣ ଆମର ବଡ ଘର ଯଦି ନ ହୁଏ ହେଲା ସେଇଦିନ ଆମେ ରାତି ଅନିଦ୍ରା ହଉ। ରାତି ଅନିଦ୍ରା ହେଇକି ଭୋରୁ ଭୋରୁ କଣ କରୁ କହିଲ ଅଁ ଜଉ ଆମ ଚଉରା ରେ ଜଉ ପକେଇଥିବୁ କହୁଛି ମୁଁ କହୁନି ଚଉରାରେ ଆମେ ପକଉଛୁ ବଡ ବଡ ଘର କାଟୁ କଇଁ ଫୁଲରେ
ହଁ,
ହେଲା ତାକୁ ରାତି ଅନିଦ୍ରା ହେଇକି କେହି ଦେଖିବେନି ଆମ କେହି ଦେଖିବେନି ରାତି ଅନିଦ୍ରା ହେଇକି ସବୁ ସମସ୍ତଙ୍କ ଦୁଆରୁ ସମସ୍ତେ ପକେଇଥିବେ ନା ସମସ୍ତଙ୍କ ଦୁଆରୁ ଯାଇକି ତାକୁ ଆମେ ଇଏ କରୁ। ଲ କଣ କହିଲ ଖରକି ଖାରିକି ପୋଛି ପାଛିକି ନେଇକି ନଈରେ ନେଇକି ପକେଇକି ଆସୁ ସେଦିନ। ହେଲା ନଈରେ ନେଇକି ପକେଇକି ଆସିବୁ ତାପରେ ଏ ଯାଇକି ଗାଧେଇ ପାଧେଇକି ତାପ ତାପରେ ସକାଳୁତ ହେଉଛି କୁମାର ପୁର୍ଣିମା ଆଉ ଆମର ଏମିତି। ପକାଯାଏ ସେଟା ସବୁମାନେ ରହିବନି ସେଟାୁମାର ପୂର୍ଣ୍ଣିମା ଯୋଉ ନ ହେଇଯିବ ସେ ଫୁଲ ଗୁଡା ଆଉ ରହିବନି ନୂଆ ଲ ପଡିବ ସେଥିପାଇଁ ତାକୁ ଆମେ ନେଇକି ନଈରେ ପକେଇ ଦେଇକି ଆସୁ ନଈରେ ଅଛି ମାନେ ଗୋଟେ ତ ଆଗରୁ ସବୁ ଆମ ଆମ ବଡ ଯିଏ ସବୁ ଥିଲେ ଆମ ମୋ ପିଇସି ମାନେ ଆଉ ତାଙ୍କ ସବୁ ସାଙ୍ଗମାନୋନେ ସବୁ ଏମତି କରନ୍ତି ସେମାନେ ସବୁ ଯେମତି କରିକି ଯାଇଛନ୍ତି କହିକି ଯାଇଛନ୍ତି ସେମତି ଆମେ କରୁ ଆଉ ଏଇ ଆଉ କଣ ଗୋଟେ ଖୁସି ଆଉ ମେ ଆମର ପୁରା ଗୀତ ଜାଣିଛ କିଏ କି ଗୀତ ଅଛି ଜାଣିଛ ଅଛି ଗୋଟେ ଗୀତ ରଘୁଅର ଗିତ ଆଉ ହେଲା କ କହିଲ ମୁକ୍ତା ଚୋରୀ ଲକ୍ଷ୍ମଣ ଶକ୍ତିଭେଦ ଲବ କୁଶ କୁମାରୀ ଉତ୍ସବ ବହୁତ ଗୀତଅଛି ବହୁତ ଗୀତ ଆମେ ସବୁ ସେ ଗୀତ ବୋଲୁ କେତେ ମଜା ମସ୍ତି ମାନେ ସେଇଟା ଆମର ଗୋଟେ ପର୍ବପା ଆମ ଗାଁ ସାରା ଦେଖିବା ଖାଲି ଉଠୁଦବ ପଡୁଥିବ ଆମ ଗାଁ ସେ ଲୋକ ବାକ ସବୁ
ଆମର ସେ ବହିରେ କଣ ଥାଇଛନ୍ତି ନା ସତ୍ୟ ଅନୁସାୟ ଦାନ ବିର ହରିଶ
ଅନୁସତ ଅନୁସ ଦାନବୀର ହରିଚନ୍ଦ୍ର ଆମର ଅଛି ଆମର ଦାନବୀର ହରିଚନ୍ଦ୍ର ଆମର ବି ସତ୍ୟ ଅନୁସାୟ ଅଛି କିନ୍ତୁ ଆମେ ସେଟା କଣ ଆମେ ଯ ଦାନବୀର ହରିଚନ୍ଦ୍ର ଲକ୍ଷ୍ମଣ ଶକ୍ତିଭେଦ ଲବକୁୁଶ ଆଉ ହେଲା କଣ କହିଲ ଆଉ ଗୋଟେ କଣ ଅଛି ବଢିଆ ଭତରେ କୁମାରୀ ଉତ୍ସବ ଆଉ ହେଲା ଯୋଉୋ କଣ ମୁକ୍ତାଚୋରିୀ ଗୌରହରି ହେଲାଉ ବହୁତ ଗୁଡିଏ ଗୀତ ଅଛି ଆମର ବି ସତୀ ଅନୁସାୟା ବି ଅଛି ହେଲେ ସତୀ ଅନୁସାୟାର ମାନେ ସ୍ବରଟା ମୁଁ ଖାଲି ଏକୁଟଆ ଜାଣିଛି ଆଉ କେହି ପିଲାନାହାନ୍ତି ସେ ଟାଣି ପାରୁନାହାନ୍ତି ଟିକେ ଟାଣିବ ସର ଆଉ ଗୋଟେ ଆ ଗୋେ ବିତି ତ ସେ ଗୀତର ସବୁ ସ୍ୱର ମୁଁ ଜାଣିନି। ଗୀତ ଅଛି ସ୍ୱର ଆମେ ଜାଣିନୁ ସ୍ୱର ଆମକୁ କିଏ କହିବ
ମୁଁ କିନ୍ତୁ ଦି ବର୍ଷ ହେଲାଣି ବହି ପଢି ପାରିନି ଖାଲି ଓଷା କରିଦଉଛି ଫଟୋ ଉଠେଇ ଦଉଛି ସଇଲା ବହି ବି ପଢୁନି।
ହଁ ଏବେ ତ ନା ଏବେ ଯୋଉଭଳିଆ ସବୁ ହେଲାଣି ଫ୍ୟାନ୍ସି ଷ୍ଟାଇଲ ଏବେ ତ ସବୁ ସେୟଆ କରୁଛନ୍ତି ଆଉ ଖାଲି ମାନେ ଫଟୋ ଉଠେଇ ଦେଇ ଗଲା ସଇିଲା ଆଉ ଆମ ପର୍ବ ହେଇଗଲା ଆମର ଆଉ।
ଆଞ
ତେ ଭଲ ଲାଗେ ନା ମତେ ଲାଗେ ପର୍ବକୁ ଆମକୁ ପର୍ବ ଭଳିଆ ହିଁ ରଖିବାର ଅଛି ମାନେ ଏମିତି ଲାଗିଲେ ମତେ ଭଲ ଲାଗେନି। ମୋ ଭଉଣୀ ଗୁଡା ସେମିତି ସବୁ ତାଙ୍କର ଫଟ ଜୀବନ। ହେଲା ସେ ଆଗେ ଫଟୋ ଉଠେଇବେ ତାପରେ ଯାହା ଫଟ ନଉଥିଲା ଯାଏ ତା ମନ ଶାନ୍ତି ହବନି ନା ଆତ୍ମା ଶାନ୍ତି ହବନି ସବୁ କଥାରେ ଯୋଉ କଣ ହାତରେ ମେହେନ୍ଦି ଲଗେଇବେ। ଫଟୋ ଉଠେଇକି ଥିବେ ଯେ କୁହନି କୁହନି।